ହଁ କଣ କରୁଚୁ? ଏଇ ବସିଛି।
ମୁଁ ବସିଚି। ତୁ କଣ କରୁଚୁ?
ବସିଚି ଆଉ। କୋହୁନୁ
ଓ ଖାଇସାରିଲୁଣୁ?
ହୁଁ ଖାଇଲି ଏବେ ବରା ଆଣିଥିଲି ତ
ଭଲ ବରା ଜଳଖିଆ ସଦାବେଳେ ଖାଆନି ଭଲ ନୁହଁ। ବରା ବରା ବରା ତିଆରି କରିଥିଲୁ ନା କୋଉଠୁ ଆଣି ଆଣି ଖାଇଥିଲୁ? କାହିଁକି ଏତେ କିଣିକି ଖାଉଚୁ ଆଣିକି ବ ଭଲ ନୁହଁ। ଆଜି ତମ ସେପଟେ ପାଗ କେମିତି?
ବର୍ଷା ହୋଉଛି।
ବର୍ଷା ଆମ ଏପଟ କଣ ନା ଆମ ଏପଟେ ବି ବର୍ଷା ତମ ଏପଟେ ଆମର ଗଟେ ପ୍ରବଳ ବର୍ଷା ମାନେ ସକାଳୁ ସେ ଏଯାଏଁ ଛାଡ଼ିନି, ଏବେ ହୋଉଛି ନା ଛାଡ଼ି ଗଲାଣି।
ନାଇଁ ନାଇଁ ଛାଡ଼ିଗଲାଣି ଶୁଖିଲା ପାଗ ଏବେ ଅଛି।
ଓହୋ ଆମର କଣ ନା ଆମର ଏପର୍ଯ୍ୟନ୍ତ କାଟୁଛି ବର୍ଷ ମୁଁ ବଇଛି ଘରେ ଆଉ କଣ କରମି।
ଏ କହ କାଲି ରବିବାର ଅଛି। ବିରିୟାନୀ କେମିତି ବନା ହୁଏ ମତେ କହନି ମୁଁ କାଲି ବନେଇମି।
ହଁ ଶୁଣୁ ଆଗେ କଣ କରିବୁ ନା ଚାଉଳ ନେଇ ଆସିବୁ କିଣିକି ବାଉଁଶ କାଠି ଚାଉଳ ହେଲା ବାଉଶର ଚାଉଳ ନେଇ ଆସିବୁ। ନେଇ ଆସିଲା ପରେ ତାକୁ ଇଏ କରିଦବୁ ଭେଦେଇକି ଇଏ କରିଦବୁ। ମୁଁ କହୁଛି ହେଲା।
ନା ମୁଁ ନନଭେଜ ର ମତେ କହ ଚିକେନ ର
ନ ନନଭେଜ ତତେ ବହୁତ ଭଲ ଲାଗିବ ତ ମୁଁ ଦେଖୁଛେ।
ହୁଁଁ ମର ତବାଟ
ତୁପ ତୁପ ମଝିରେ କହୁଥିଲୁ ନନଭେଜ ଛାଡିଦେଇଥିଲୁ।
କଣ କରିବ ଆମେ ଛୋଟବେେଳୁ ଖାଇଛନ୍ତି ନା ଟେଷ୍ଟ ଟା
ହଁ ହଉ ଶୁଣ ତାପରେ ନେଇଆସିବୁ କିଣିକି ନେଇ ଆସିବୁ ଚିକେନ କିଣିକି ନେଇଆସିବୁ ହେଲା ଚିକେନ କୁ ଚିକେନ ଟା ମେନ୍ ତ ଟ୍ରାଏ କରିବୁ ଟିକେ ଚିକେନ ଇଏ ଆଣ ହେଲା ଯୋଉ କଣ କହିଲୁ ଲିଗ୍ ପିସ୍ ଆଣିବାକୁ ହେଲା। ଚିକେନ ଲେଗ ପିସ୍ ଆଣିଲେ ତାପରେ ତାକୁ ରଖିଦଇଥିବୁ ଇଏ କରିକି ଫ୍ରାଏ କରିକି ରଖିଦଇଥିବୁ। ତାପରେ ତାକୁ ଯୋଉ କଷି ଦବ ଆଉ ଯୋଉ ଚିକେନ ସବୁ ରହିଲା ମାଂସ ମାଂସ ତାପରେ ଏଇ ଭାତ ଟା ଫୁଟେଇ ଦବୁ ଟିକେ ଅ ପାଣି ପକେଇଦବୁ ତା ଦେହରେ ତେଜପତ୍ର ପକେଇଦବୁ ଏକୁ ସବୁ ପକେଇି ଫୁଟେଇ ଦବୁ ଫୁଟେଇ ସାରିଲା ପରେ ଉ କେମିତି ହେବା ଭାତ ଆଗ ହେଇଗଲା ତା ଭାତ ଟିକେ କଞ୍ଚାଳିଆ କଞ୍ଚାଳିଆ ଟିକେ ଥିବ ମାନ ଟିକେ ଟିକେ ଦାବି ଦେଲା ପାଇଁ ଥିବ ତ ତାକୁ କଣ କରିବି ନା ପ୍ରେସରକୁକର ରେ ଆଗେ ଲେଗ୍ ପକେଇଦବୁ ତାପରେ ଟିକେ ଗୋଲାପ ଜଳ ପକେଇଦବୁ। ତାପରେ ଟିକେ ଚିକେନ ର ମାସ ଗୋଟେ ପଡେ ନା ନା ମସଲା ଟାଇପ ର
ହୁଁ ବେ
ବୁ ଆ ଗୋଟେ ବାସ୍ନା ପାଇଁ ଆଉ ଗୋଟେ ବାସ୍ନା ପାଇଁ ବି ପଡ଼େଯିବୁ। ହଁ ସେଇଟା ପକେଇଦବୁ ତାପରେ ଚିକେନ ସେ ଯୋଉ ଇଏ ଦେଇଦବା ଚିକେନ ଯୋଉ କଷା ଆମେ ରଖିଥିବା ଟିକେ ତାକୁ ଦେଇଦବୁ ଫେରି ଚାଉଳ ପକେଇଦବ। ଫେର ଏମିତି ତିନି ଚାରି ଲେୟାର ରଖିଥିବୁ। ତା ମଝିରେ ଦିଟା ରଖିଦବୁ କଣ କହିଲୁ ଚିକେନ ରୋଲ ଚିକେନ ଲଗ ଫିସ ଟା ରଖିଦବୁ। ତା ଉପରେ ଟିକେ ରଖିଦବୁ ତାପରେ ପ୍ରେସର ଦେଇଦବୁ ଥରେ ସିଟି ମାରିଲେ କାଢ଼ିଦବୁ। ତାପରେ କାଢିକି ନଉ ସବୁଠୁ ମେନ ଚିକେନର କଣ କଣ ଜାଣିଛୁ। ସବୁଠୁ ମେନ୍ ହେଲା। ଦହିରେ କରିବୁ ଦହି କାକୁଡିରେ ଟିକେ ଝୋଳ କରିବୁ ଦହି କାକୁଡି ଝୋଳ ନକଲେ। ମଜା ଆସିବନି। ଦହି କାକୁଡି ବଢିଆ ଲାଗିବ ଜଉ ଝୋଳ ଟା କରିବୁ। ମାନେ ବଢିଆ ଲାଗିବ ସେଇଟାକୁ ଲଗେଇକି ଖାଇବୁ ତା ସହିତ ମସ୍ତ।
ତମେ କୋଉ ଛାତ ଉପରେ ଗୋଟେ ବସଛ କି। ଆମେ ମୁଁ ଯୋଉ ଛାତ ଉପରେ ବସୁ। ଥିଲ ଲୁ ଯାଇକି କାଲି ସେ ଯୋଉ କଣ କହନି ମୋ ଗୋଡ। ପାଦରେ ଖାଲି ଚାଲିଛି ସିଏ ପୁରା ମାନେ ଇଏ ହେଇଗଲା।
ହୁଁ ହୁଁ।
ପାଦରେ ଖାଲି ଚାଲିଚି ଖାଲି ଟିକେ ସିଏ ମାନେ କଣ। କହନି ମାନେ ପାଦରେ ପୁରା ଲାଗିକି ପୁରା ଘୁଅ ଭଳିଆ ଲାଗିଗଲା ପାଦରେ। ସେଥିପାଇଁ ବସିବା ଆଗରୁ ଟିକେ ମାନେ ଦେଖି ଚାହିଁକି ବସିବ କାହିଁକିନା ସିଏ।
ନା ଆମ ଏପଟେ ଯୋଉ ବର୍ଷା କହନା ଆମେ କଣ ଛାତ। ଛାତ ଯିବୁ ନା କୁଆଡେ ଯିବୁ ତ ଆମେ ନିିତ କାମ ଜାଣିଛୁ ନା କଣ। ମୁଁ ବହୁତ ଖଟିଣୀ ପିଲା ମୁଁ ସକାଳୁ ଉଠ। ଚାରିଟା ରାତିରୁ ସକାଳୁ ଉଠିକି ଆଗେ ଚାରିଟାରୁ। ଚାରିଟା ରୁ ପାଞ୍ଚଟା ଯାଏଁ ମୁଁ ବୁଲିବାକୁ ଯିବି।
କି ଜାଣିପାରେ।
ହଁ ଶୁଣୁ ଚାରିଟାରୁୁ ପାଞ୍ଚଟା ଯାଏ ମୁଁ ବୁଲିିବାକୁ ଯେ ଚାଲ ଚାଲ ଚାଲ ଚାଲ। ବହୁତ ଦୂରରେ ଯିବି ଯେତିକି ବାଟ ଯାଇ ହବ କଥା ହଁ ମୁଁ ବସିଥିଲିମି ସେଥିପାଇଁ। ତାପରେ ସେ ଫୁଲ ତୋଳିବି ହେଲା। ବାଟରେ ଯେତିକି ଫୁଲ ହେଇଥିବ ସବୁ ଫୁଲ ଫୁଲ ତୋଳିକି ଆଣିବି। ତୋଳ କି ଆଣିସରିଲା ପରେ ଠାକୁର ପାଖରେ ଆମ ଘରେ, ଆମ ବଡବାପାଘରେ, ଆମ ଛୁଆବାପା ପାଖରେ ସମସ୍ତଙ୍କ ଘରେ ନେଇକି ଦେମି। ମତେ କୁମାରପୂର୍ଣ୍ଣିମାରେ ବହୁତ ଭଲ ଲାଗେ।
ତମେ ବହୁତ ସ୍ନେହି ନାଁ।
ହଁ ତାପରେ ରହିଲା ଆସିମି ଗାଧେଇମି ନିତ୍ୟ କାମ କରିମି। ତାପରେ ଠାକୁରଙ୍କକତିକି ଜିମି। ସବୁ ଠାକୁର ଏଠି ଆମ ଗାଁ ରେ ସବୁ ଠାକୁର ଅଛନ୍ତି। ଗୋପୀନାଥ, ରାଧାମୋହନ। ଆଉ କଣ ତାରିଣୀମା ଏମିତି ବହୁତ ସାରା ଠାକୁର ଅଛନ୍ତି ମୁଁ ସବୁ ଠାକୁରଙ୍କ ପାଖକୁ। କୁଯାଏ ଯାଇକି। ସବୁ ବାରରେ ଯୋଉ ବାରରେ ଯୋଉ ଠାକୁରଙ୍କ ଯିବି। ସୋମବାର ଯିମି କି ଏଠି ଶିବ ମନ୍ଦିର ମଙ୍ଗଳବାର ଯିମି ହନୁମାନ କତିକି। ବୁଧବାର। ବୁଧବାର ମୁଁ ସୂର୍ଯ୍ୟଙ୍କୁ ପାଣି ଟେକି ଦିଏ ଆଉ ଗୁରୁବାର ଯିବି ଲଷ୍ମୀ। ଲକ୍ଷ୍ମୀଙ୍କ ମନ୍ଦିରେ ତ ନାହିଁ ଆମ ଘରେ ଯୋଉ ଲକ୍ଷ୍ମୀ ଠାକୁର ଅଛନ୍ତି। ସେଆକୁ ସେଇଆକୁ ଯିମି ସେଆକୁ ଠାକୁରଙ୍କ କତିକି ଯିମି। ତାପରେ ରହିଲା ଶୁକ୍ରବାର ଶୁକ୍ରବାର ଆମର ସନ୍ତୋଷି ମା ମନ୍ଦିର ଅଛି ସେଠିକି ଯିମି। ତାପରେ ଶନିବାର ଶନି ମନ୍ଦିର ଅଛି ଆମର ସେଠିକି ଯେମିତି ରବିବାର ସେମିତି। ମନ୍ଦିର ଗୋଟେ ଅଛି ସେଠିକି ଯମିନି ଆଉ ହଁ। ଆଉ ତମେ ତମେ କୁଆଡେ ସବୁ ଯିବ ତମକୁ ବହୁତ ଭଲ ଲାଗେ।
ମତେ ବେଶୀ ଘରେ ରହିବାକୁ ବେଶୀ ପସନ୍ଦ। କୋଉ କୋଉ ବିରିୟାନୀ ଟିକେ କୁହ ମୁଁ କାଲି ପା ବନେଇଵି।
ବିରିୟାନୀ ଟା ପା ସେମିତି କରିବ କହିଲି ତମକୁ ଆଉ ମୁଁ କିଛି ପ୍ରକାର ଶିଖନି। ଶିଖିନି। ସେଇ ବିରିୟାନୀ ଟା ମୁଁ ଅଧିକ ଭଲ ଶିଖିଛି। ନା ନା ମୁଁ ସେଟା ଶିଖିନିଁ ତମେ ଶିଖିଛ କି।
ଦମ ବିରିୟାନୀ ମତେ ଲାଗେ ଖାଲି ଆଳୁଟ ଆଳୁା ଖାଲି ଦମ ଦେଇଦିଅନ୍ତି ନହଲେ ଆଉକିଛି ନୁହଁ।
ହଁହଁ ସେଇଆ ଆଉ। ଆଉ ମୁଁ କହୁଥିଲି କଣ କହିଲ ତମେ ଏଠିକି ଯାଉନା। ହଳ କରିବାକୁ ଚାଉନା ଚାଷ ହଳ।
ହଁ ମୁଁ ଆମର ହୁଏ ହଳ ମୁଁ ଦେଖେ ଏ ମୁଁ ଯାଏନି କେ ମାନେ କରେନି କେବେ କିନ୍ତୁ ଦେଖେ।
ଆ ଆମ ପୁଡୁ ଆସିବ ମୁଁ ସବୁବେଳେ କରେ ମୁଁ ମାନେ କୋଡିିଆ ଜମା ନୁହଁ ମୁଁ ସବୁ କାମ କରେ। ଯେମିତିକି ମୁଁ ସକାଳୁ ଉଠମି ଆମର ତ ଯେମିତି ଯେମିତି କରିବା କଥା କରୁ ତାପରେ ଆମ ବାପା ଦାଦାଙ୍କ ସବୁ ଯିମୁ ବିଲକୁ ସେଠି ଆମେ ବିଲକୁ ହଳ କରି ମୁଁ ଚାଷ କରିମୁ ସେ ଧାନ ଗଛ ସବୁ ରୋଇମୁ ସେଠି ଧାନ ଗଛ ସବୁ ଲଗେଇମୁ। କୁହନି କେତେ ସାରା କାମ।
ହୁଁ।
ପୁଅ ଏମିତି ପୁଅ। ବହୁତ ପରିଶ୍ରମ ମୋର ସବ୍
ହୁଁ ଆଉ ତମ ଘର କାମ କେତେ ବାଟ ଗଲାଣି?
ହଁ ଘର କାମ ହେଇ ଚାଲିଛି ଆଉ ଚାଲିଛି ଦେଖ ଦେଖାଯାଉ କଣ ହଉଛି ଗୋଟେ ଫଳ ଅଛି କଣ କହିଲ। ଆମର ଯୋଉ ଉପର ତାଲା ଟା ଦି ତା ଫାଷ୍ଟ ତାଲା କଂପ୍ଲିଟ୍ ହେଇଯାଇଛି ସେଣ୍ଡ ଫ୍ଲୋର ଟା ବି କଂପ୍ଲିଟ୍। ଆମର ଯୋଉ ଥାର୍ଡ ତାଲ ର ଖାଲି ଛାତ ଟା ପଢିବା ବାକି ଅଛି ଆଉ।
ମୋ ପାଇଁ ଟିକେ ଲିଫ୍ଟ ଲଗାଇବ ମୁଁ ଯାଇପାରିବିନି ସିଢି ଚଢ଼ିକି।
ନାଇଁ ନାଇଁ ଆମ ସେକେଣ୍ଡ ତାଲରେ ବି ଲିଫ୍ଟ ଲଗା ହୋଇଛି କାରଣ ଆମ ଅଜା ହିଁଙ୍କା ଆସନ ଯେତେବେଳେ ତାଙ୍କ ପାଇଁ ଆମେ ଲିଫ୍ଟ ଲଗେଇ ଦେଇଛୁ କାରହିଁନା ସେମାନେ ଆଉ ଯାଇପାରିବେ କି? ଜିବା ଆସିବା କରିପାରିବେନି ନା ତାଙ୍କ ବୟସ ହେଲାଣି। ହଁ ଆମର ସବୁ ଲିଫ୍ଟ ଲାଗିଦେଇଛୁ ଆଉ ଆମର ଆମ ରୋ ସ ଆମର ଆମ ରୋଷେଇ ଓହୋ ଆମର ରୋଷେଇ ଘରେ ବି ଆମର ଅଛି ତମେ ଜାଣିଛ? ବାସନ ଧୁଆ ଅଛି ଗୋଟେ ଯେମିତି ୱାସିଂ ମେସିନ ଡେ ସଫା ହେଇଯ ସେମତିଡ ଆମ ଡି ର ଅଛି ବାସନ ଧୋଇ ହେଇଯିବ ଆମର ସବୁ ଇଲେକ୍ଟ୍ରୋନିକ୍ସ ଜିନିଷ ର ଅଛି ବିଦ୍ୟୁତ ହୁଁ ଯୋଉ ତାନିଆ ମିତଲ ନୁହଁ ସେ ମୋ ପିଇସି ଝିଅ ପା
ଓହୋ ଆଚ୍ଛା ଏଇୟା ଆଉ ମତେ ଲାଗ୍ କହୁଛି ତମେ ଏତେ ହାୱ କାଇହିଁ ମାରୁଛ ଆଉ।
ହୁଁ ହୁଁ ତମେ ଆସିବ କି ଦାମ ଆଡେ ମ ତେ ମୁକୁ ବୁଲିବାକୁ ନେବି। ଆମ ଏପରେ ବହୁତ ଭଲ ଭଲ ଜାଗା ଅଛି ବିରଜା ମନ୍ଦିର, କୁସୁମା। ଆଉ ଆମର ଯୋଉ ଆହୁରି ବହୁତ ସାରା ମନ୍ଦିର ଅଛି। ମୁଁ ତ ମୁଁ ନେମି ଦହିବରା ଖାଇବାକୁ ଦେବି ମତେ ସବୁ ପଲେ ମତେ ଆଧୁନିକ ମତେ ମାନେ ବହୁତ ପୁରୁ ପୁରୁ ମାନେ ପୁରୁଣା ଜିନିଷ ମତେ ବହୁତ ଭଲ ଲାଗେ। ଯେମିତି ଆଗ ସବୁ ଲୋକମାନେ ଯେମିତି ସବୁ ଓ ସେମିତି ଆଚ୍ଛା ମତେ ବୋହୁତ ଭଲ ଲାଗେ। ମତେ ଟିକେ ମାନେ ସେଇ ଟାଇପରେ ରହିବେ ମତେ ବହୁତ ଭଲ ଲାଗେ ଆଉ। ନା ମତେ ଓଲଡୋ ରେ ରହିବାକୁ ଟୋଟାଲ ଡ୍ରେସିଂ ସେନ୍ସ ଟିକେ ନର୍ମାଲ ରଖିବାର ଅଛି। ଗୀତମ ତ ମତେ ଟିକେ ଆଗରୁ ଯୋଉ ଗୀତ ସବୁଥିଲା ସେଇ ଗୀତ ଗୁଡା ମୋର ଅଧିକ ପସନ୍ଦ। ଏବେ କା ଅପେକ୍ଷା ତମକୁ
ହୁଁ ନା ମତେ ବି ମତେ ପୁରୁଣା କାଳରେ ବେଶୀ ଭଲ ମତେ ମତେ ସବୁାନେ ସିଚୁସନ ଦେଖି ମେଳେ ମାନେ ମୋ ମୁଡ୍ ଟିକେ ଅଲଗା ଟାଇପ ବେଳେ ବେଳେ ମତେ ମତେ ମାନେ ପୁରୁଣା ଭଲ ଲାଗେ ଆଉ ବେଳେ ବେଳେ ମତେ ନୂଆ ଭଲ ଲାଗେ ମାନେ ବେଳେ ବେଳେ ମତେ ଇଚ୍ଛା ହୁଏ ମାନେ ଟିକେ ଓଲଡ ଟାଇପ ର ଫଟୋ ଫଟୋ ଉଠେଇବା ପାଇଁ ଓଲଡ ଟାଇପିର ଗୀତ ଶୁଣେଇବେ ଆଉ ବେଳେ ବେଳେ ଲାଗେ। ନୂଆ ମଡେଲ ପୁରା ମଡେଲ ଟାଇପ୍ ର ହେଇକି ଉଠିବା ପାଇଁ ବେଳେ ବେଳେ ଇଚ୍ଛା ହୁଏ ପ୍ରେଜେଣ୍ଟ ଯେମିତି। ସେମତି ରହିବା ପାଇଁ ହୁଁ ଇଏ ତାଙ୍କେ। ତୋ।
ହଁ ତମ ଗୁଆ ଗଛ ଅଛି ନା ତମ ବାଡିରେ।
ଗୁଆ ଗଛ ଆମର ଗୁଆ ମେଞ୍ଚେ ଗଛ ଶହେଟା ଦେଢଶହ ଟା ଭଳିଆ ଗୁଆ ଗଛ।
ତମ ଗୁଆ ଚାଷ କର ବୋଧେ।
ଚାଷ ନୁହଁ ଆମର ଏମିତି ଲଗା ହେଇ ହେତିରେ କହିଲେ ନା ଆମର। ମାନେ ଏଇସବୁ ଜିନିଷ ଆମର ଏମତି ହିଁ ଲଗାହୁଏ।
ଏମିତି ହିଁ ଲାଗିଦିଅ ସେମିତି ହିଁ ଉଠିଯାଏ।
ହଁ ମାନେ ଗୋ ଆମେ ମାନେ ଆମେ ବହୁତ ଲକି ମାନେ ଆମେ ଯଦି ଗୋଟେ ଜିନିଷ ଲଗଉ ସେଟି। ଶହୋ ଟା ଜିନିଷ ଲାଗିଯାଏ ଅଟୋମେଟିକ ଆମେ କିଛି କ
କାହା ହାତ ଟା ଲକି କାହା ହାତ ଟା ଲକି ଅଧିକ କି ଲଗେଇଥିନି ଅ ହଁ ଭଲ ଆଉ।
ମାନେ ମୁଁ ଲଗେଇଥିଲି ଦଶଟା ଗୁଆ ଗଛ ସିଏ ଗୁଆ ପଡିକି ମଞ୍ଜି ହେଇକି। ତା ଦେହରେ ପୁଣି ଗଛ ଉଠିକି ଶହେଟା ଗଛ ହେଇଗଲା।
ହଁ ତମ ତମର ପା ନୂଆ ଏସି ଆଣିଚ ଏଥରକ।
ଏସିି ଚରିଟା ଏସି ପରେ ଏଟା ପାଞ୍ଚଟା ଏସି ଆଣିଲ ଆଣିଲୁ।
ପାଞ୍ଚ ମୁଁ ଭାବିନି ତମ ମତ ଭାଇ ମତେ କହିଲା ଆମେ ନୂଆ ଏସି। ଯାଣିଚୁ ମୁଁ ଭାବିଲିନି ତମ ନାଥିଲା ଏଇ ଗୋଟି ନେଇକି ଆଇଲ ତ।
ପାଞ୍ଚଟା ପାଞ୍ଚ ରୁମ୍ ଆଉ ଗୋଟେ ଏସି ଆଣିଲେ ଆଉ ସବୁ ରୁମ ରେ କଣ ଲାଗିବ।
ଆ ଲାଟିନ୍ ବାଥରୁମ୍ କାଇଁ ରଖିଲ ସେଠିବି ଲଗେଇ ଦେଲନି ପାଇଖିନା ଯରିଆରେ।
ଲାଟିନ୍ ବାଥରୁମ ଭାବୁଥିଲି ଲଗେଇମି ବୋଲି ତାରେ ମୋ ମା ଟିକେ ଆଉ ମନା କଲା।
କାହିଁ ମା ଗଲେ ବନ୍ଦ କରିଦବ ତମେ ଗଲେ ଦେଇଦବ।
ଉଁ ହଁ ଠି ଠିକ କଥା କହିଚ ପୁରା। ଅ ପୁରା ପରେଫେକ୍ଟ କଥା କହିଚ ମୁଁ ଏଥର ଆଣିକି ଗୋଟେ ଏସି। ଦାମୀକିଆ ଏସିଟେ ୱ ମାନେ ଲାଟିନ୍ ବାଥରୁମ ଲଗେଇେବି କାଇଁନା ମୋର ବେଶୀ ଟାଇମ ମୋ ଲାଟିନ ବାଥରୁମ ରେ। ପେନ କରେନା।
ହୁଁ ତମେ ତମେ ଏମିତି। ମାନେ ଏ ମତେ ଯେ ମଜା ଏକ୍ସପ୍ରିଆ ରହୁଛନ୍ତି ସେମାନେ ବହୁତ କୋଡିିଆ ହେଇଯାଉଛନ୍ତି। ସଦା ସର୍ବଦା ସଦାବେଳେ ଆମେ। ପ୍ରାକୃତିକର ହାୱଆ ପାଣି ପବନ ଏସବୁ ଖାଇବା ବହୁତୁ।
ଆଉ ସେଥିପାଇଁ ତ ମୁଁ ଆସିକି ଏବେ ଛାତ ଉପରେ ବସିଛିି ପ୍ରାକୃତିକର ହାୱା ଖାଇବା ପାଇଁ।
ହଁ ଯାହା ହଉ ତମର ସେଇଆଡେ ବର୍ଷା କମିଯାଇଛି ବୋଲି ତମ ପ୍ରାକୃତିକ ହାୱ କହୁଚ ଆମର ଏପଟେ ଯେ। ଟକେ ବର୍ଷା ଢାଲିଛି ତମେ ନିଜେ ଆସନି ଦେଖିବା ହାୱ ଖାଇପାରିବ ନି ତୋପା ଖାଇବ।
ହଁ ତମେ ତ ହେ କର। ହାୱଆ ଖାଇବ କିନ୍ତୁ ବର୍ଷା ଖାଇବନି ମତେ ବର୍ଷାରେ ଓଦା ହେବାକୁ ଭାରି ବଢିଆ ଲାଗେ।
ହୁଁ ମତେ ବି ବହୁତୁ ଭଲ ଲାଗେ। ହଁ ଆଉ ଯୋଉ କହିଥିଲି ତମକୁ କଣ ଖାଇବାକୁ ଶଧ ଅଧିକ କମ ଖାଇବା ଭଲ ଲାଗେ।
ମତେ ମତେ ସମତ ଖାଦ୍ୟ ଜିନିଷରେ ସବୁ ଭଲ ଲାଗେ। ଖାଇ ମତେ ଯାହା ଖାଇବାକୁ ଦେଇପାରିବ ମୁଁ ଖାଦ୍ୟ ପ୍ରିୟ ଲୋକଟି।
ତମେ ଇଏ କଣ ଶିକିଛନା ଛେନା ପୋଡ।
ହଁ।
ତମେ ଛେନା ପୋଡ଼ କେମିତି କର?
ଛେନାକୁ ଆଗେ ଛେନା କରିଦବ, ତାପରେ ତାକୁ ପୋଡ଼ିଦବ ସେ ଛେନା ପୋଡ଼ା ହେଇଯିବ।
ମାନେ
ମାନେ ମଜାକ୍ କରୁଥିଲି, ଆଗେ ଛେନାକୁ କାଟି କାଟି ଦବ କାଟି ଦେଇ ସାରିଲା ପରେ ତାକୁ ତାରେ କଣ କରିବ ନା ତାକୁ ଯୋଉ ପୁରା ଚିପୁଡି ଦିଅନ୍ତି ଛେନରେ ପାଣି ଟା ଅଲଗା କରିଦିଅନ୍ତି ସେମ୍ତି କରିବନି।
ପୁରା ପ୍ରୋସେସ୍ ଟା କହୁନା ମତେ।
କ୍ଷୀର ଆଗେ କାଟିବ, ବ ସେଇବ କ୍ଷୀର ଗରମ୍ କଲା ଟିକେ ଗରମ୍ ହେଲା ପରେ ତା ଧେରେ ଭିନେଗାର୍ ନହେଲେ ଲେମ୍ବୁ ରସ ନହେଲେ ଛେନା ପାଣି ଯାହାବି ହେଲେ ପ କେଇକି ଛେନା କାଟିଦବ, କାଟିଦେଲା ପରେ ତାକୁ ଗୋଟେ କଟନ୍ ରେ ତାକୁ ଆଗେ ପ ମାନେ ଚି ପୁଡ଼ି ଦେବ ଭଲସେ, ଚିପୁଡ଼ି ଦେଇ ସାରିଲା ପରେ ତାକୁ ପୁରା-ପୁରା ଚିପୁଡିବନି, ଟିକେ-ଟିକେ ପାଣି ତାଦେରେ ଥିବ ଯେମ୍ତି ଛେନାରେ। ଆଉ ପୁରା ଚିପୁଡିବନି, ତାକୁ ତାପରେ ସେ ଉଁ ମାନେ ତା ଧେରେ ଚି ତା ଧେରେ କଣ କରିବ ନା ଚିନି ପକେଇବ ଆ ଗୁଜୁରାତି ଗୁଣ୍ଡ ପକେଇବ, ପକେଇ ସାରିଲା ପରେ ତାକୁ ହଁ ତାକୁ ଭଲସେ ଗୋଳେଇ ଦବ, ଗୋଳେଇ ଦେଇ ସାରିଲା ପରେ ହଁ ଟିକେ ସୁଜି ପକେଇବ ହେଲା ପୁରା ଅଳ୍ପ ସୁଜି ପକେଇବ ଟିକେ, ଆଉ ତାକୁ ପୁରା ଗୋଳେଇବ ଗୋଳେଇ ସାରିଲା ପରେ ଗୋଟେ ଡିସ୍ରେ ବସେଇଦବ ଆଉ, ବସେଇଦବ ପୁରା ପୋଡିଦବ ଓପର ବି ଆ ଗେ ଗୋଟେ ନ ନିଆଁ ଦେଇଦବ, ସେ ପୁରା ଭଲସେ ପୋଡିଗଲେ ପୁରା ବଢିଆ ଲାଗିବ। ଛେନାପୋଡ଼ ପୁରା ଆମ ଓଡ଼ିଶାରେ ମାନେ ଫେମସ୍ ନା ଆଉ।
ତମେ କାଲି ରବିବାର ଅଛି ଚିକେନ ବିରିୟାନୀ କହୁଚ କରିବ, ତାହେଲେ ମୁଁ ସୋମବାର ଦିନ ଏଇ ଛେନାପୋଡ଼ ନିଶ୍ଚିତ ଚେଷ୍ଟା କରିବି ବନେଇବାକୁ, ଯଦି ବନେଇ ପାରିଲି ନିଶ୍ଚିତ ବନେଇବି ତମକୁ ତମେ ମୁଁ ଗୋଟେ କହିବି ମ୍ୟାଗିରେ କ୍ଷୀର ପକେଇ ଖାଇବ ବଢିଆ ଲାଗେ ଗୋଟେ ମ୍ୟାଗିରେ ଗୋଟେ ଖୀର ପକେଇକି ଗୋଟେ ରେ